ହୁଁ
ହ୍ୟାଲୋ ସାଙ୍ଗ ତମେ କଣ କରୁଛ?
ମୁଁ ଦେଛି ଆଉ
ଖାଇବା ସରିଗଲା ନାଣି।
ହଁ ଖାଇସାରିଲଣିି।
କଣ ଖାଇଲ?
ଏଇ ସକାଳେ ଖରାବେଳେ ଖାଇନଥିଲୁ ତ ଭାତ ସେଥିଲାଗି ପଖାଳ ଭତା ଆଉ ଆଳୁ ଭଜା ଖାଇଲି।
ଭ ଭଏସ ଟା ବହୁତ ଧୀରେ ଶୁଭୁଛି।
ମୁଁ କହିଲି ପଖାଳ ଭାତ ଆଉ ଆଳୁ ଭଜା ଖାଇଲି।
ହୋଉ
ହୁଁ
ଆଜି ଦିନରେ କଣ କଲ
ଦିନରେ ବସିଥିଲି ସକାଳୁ ଉଠିଲି ଉଠିକି ଟିକେ ମାର୍କେଟ ଯାଇଥିଲି କାମ ଥିଲା ଆସାଇନମେଣ୍ଟ ପାଇଁ କିଛି ଜିନିଷ ଆଣିବାର ଥିଲା ତ ଗଲି ଆଣିବାକୁ ଆଉ ନେଇକି ଆସିଥିଲି ଆଉ।
କୋଉ କୋଉ ଜିନିଷ ନେଇକି ଆସିଲ ପେପର୍ ସବୁ
ହଁ ପେପର ଆଉ ପେନ୍ କଲର ପେନ୍ ଆଉ ଅଠା ବି ଆଣିଲି।
ଉଁ। ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ସକାଳେ କିଛି ଖାଇନଥିଲି ସେଠି ମାର୍କେଟ ଯାଇଁକି ଖାଇଥିଲି ଗୁପଚୁପ ଖାଇଥିଲି।
ଗୁପଚୁପ ତୁମର ଫେଭରାଇଟ?
ହଁ।
ରଜ ପାଇଁ ଡ୍ରେସ୍ ସବୁ କିଣା କିଣି ଗଲଣିି। କିଣିସାରଲଣି?
ହଁ ଖାଲି କୁର୍ତ୍ତିୀ ଟା ଆଣିଚି ଆଉ ତମେ?
ମୁଁ ଡ୍ରେସ୍ ପିସ୍ ଆଣିଛି।
ଆଛା ତିଆରି କଲଣି?
ହଁ କାଲି ଯାଇଥିଲେ ନା ବାପା ସାଙ୍ଗରେ ନେଇକି ଆସିଲି।
ହୁଁ ହୁଁ। ହେଲା।
ଚୋରୁ ବିଜୁଳି ଯୋଉ ମାରିଥିଲା। ଚାରିଟା ବେଳେ ଯାଇ ପାରିଲିନି ଆଟ୍ ଟା ବେଳେ ଗଲି ନେଇକି ଆସିଲି। ମୁଁ କଇଲି ମୁଁ ଆଜି ଯିବି ଆ ଆଜି ଯିବି ତ ଆଜି ଯିବି। କାଲି ଯିବିନି ସେଇଥିରେ
ପୁରା ଜିଦ୍।
ହୁଁ ସେଇଟା ନେଇକି ଗଲି।
ହଁ ଆଜି ହବ ତ ହବ ନହେଲେ କାଲିକା ହବାନି ଆଉ।
ନା।
ତିଆରି କରିସାରିଲ ନା ତିଆରି କରିବାକୁ ଦେଇଚ?
ନା ନା ମୋ ମା ଟେଲର ଅଛନ୍ତି। ସେ ତିଆରି କରିଦେବୁ ଯୋଉ ଡିଜାଇନ ଟା ଦେବି ସେ ତିଆରି କରିଦେବେ।
ଆଛା ଭଲ ପ୍ରୋଫେସନାଲ।
ହୁଁ ସମସ୍ତ ଗୋଟେ ଡ୍ରେସ୍ ଯାଇ କର ଚନ୍ତି ମୋର ଗୋଟେ ମ୍ୟାମ୍ ଅଛନ୍ତି ତାଙ୍କର ବି ଡ୍ରେସ ସବୁ ତିଆରି କରୁଛନ୍ତି ବଢିଆ ବଢିଆ ସେ ଗୋଟେ ଷ୍ଟାଇଲିସ୍ କୁର୍ତି ସବୁ ଦେ-ଦେଉଚନ୍ତି ମାଙ୍କୁ ସିଲେଇ କରିବା ପାଇଁ।
ହୁଁ ଏବେ ତ ବହୁତ ନୂଆ ନୂଆ ନୂଆ କୁର୍ତ୍ତି ବାହାରୁଚି।
ଏଇ ରସିଆନ ପ୍ଲାଜୋ ବାହାରିଥିଲା ସେଇଟା ବି ମୋ ମା ତିଆରି କରିଚନ୍ତି ଦିଟା ତିଆରି କରି-ଦେଇଚନ୍ତି ମ୍ୟାମ୍ ଙ୍କୁ।
କୋଉ ଥିରେ ପଢ଼ୁଚ କୁହନି।
ମୋର କମ୍ପ୍ଲିଟ ହେଇଗଲାଣି
ପାଠ ପଢା ସରିଲାଣି
ହଁ ସରିଗାଇକି ସେଣ୍ଟର୍ କମ୍ପ୍ୟୁଟର ବି ସରିଗଲାଣି। ତମେ କୋଉଠିରେ ପଢୁଛ
ମୁଁ ଏବେ ପ୍ଲସ୍ ଟୁ ପରେ ଏବେ ନର୍ସିଂ କରୁଚି।
ମୁଁ ପ୍ଲସ୍ ଟୁ ପରେ କମ୍ପ୍ୟୁଟର କଲି
ଆଛା
ଆଉ ତମ କୋଉ କଲର ଫେବରଟ ଁ
ମର ଟକଳ
ଖାଇବା ଜିନିଷ କୋଉ ଟପ ହେବେ
ଫାଇଭ ହଉଛି ଗୁପଚୁପ୍ ଆଉ ଡେରି ମ ଚକୋଲେଟ ଆଉ ଫଳରେ ଲିଚୁ ବୋଲି
ହଁ କୋଉଟାକୁ ବୁଲିବାକୁ ତମେ ଯୋଉ ଜାଗା ଟା ତମକୁ ବୁଲିବାକୁ ବହୁତ ପସନ୍ଦ ସେ ଜାଗା ନା
ମତେ ସେମିତି କିଛି ନହିଁ ମତେ ଏତେ ବା ସବୁ ମନ୍ଦିର ଯେତେ ପ୍ରକାରର ଅଛି ମତେ ଟିକେ ଭଲ ଲାଗେ ମନ୍ଦିର ବୁଲିବାକୁ ଆଉ ସେମିତି ତ କିଛି ନାହିଁ ହୁଁ ମତେ ବୁଲିବାକୁ ବହୁତ ପସନ୍ଦ ଏଣ ସେ ଯେକୌଣସି ଜାଗା ଜାଗା ବି ହେଇଥା
ହେ ଆମେ ଦି ଜଣ ଯିବା କାଲି ବୁଲିବାକୁ
ହଁ ଚାଲ
କୋଉଠି ଯିବା ବଆ
ଦେଖ କୋଉଠି ଯିବା ଗୋଏ ଆଉ
ହଁ ଦେଖିବା ଜିନିଷ ସବୁ ବଢିଆ ବଢିଆ ଜିନିଷ ଖାଇକି ଆସିବା ବୁଲି ବୁଲିକି ଆସିବା ରଜ ପାଇଁ ଷ୍ଟେସନାରୀ ସପିଙ୍ଗ କରିବା
ହଁ
ସେଟା ଡୋଲି ସବୁ ଲାଗିଛି ରଜ ପାଇଁ
ହଁ ଲଗିଲଣି
ରଜରେ ମେଲଣ ବସେ ସେଠି
ହଁ ବହୁତ ବଡାକରେ ହୁଏ
ଯାଉଛ ବୁଲିବାକୁ ମଜା ଆସିଥିବ ଦେଖିବାକୁ ସବୁ
ହଁ ଆମ ସାଇ ମନ୍ଦିର ଅଛି ସେ ସାଇ ମନ୍ଦିରରେ ସବୁ ଲାଗେ
ସେଡ ଡୋଲି ମାନେ ବହୁତ ବଡ ବଡ ଡୋଲି ସବୁ ଆଏ ଝୁଲିବାର
ମାନେ ଯୋଉ ଗଛ, ଗଛରେ ଲଗା ହୁଏ ନା ହଉଛି ଚିଢି ଦୋଳି ଆଉ ପଟା ଦୋଳି ଏଇଗଳି ସବୁ ଆଉ
ଏଇସବୁଡୋଡିଆସ
ହୁଁ
ହଉ ଗୋଟେ ବଟେ କଣ ଖାଇଥିଲା ହ୍ୟାଲୋ ମୁଁ କହିଲି ଗୋଟେ ବଡେ କଣ ଖାଇଥିଲ ଥିଲ
ଗୋଟେ ବେଳେ ସେଇ ଜଣେ ମାନେ ଜେଜେମାଙ୍କ ଘରେ ସେ ପିଇସି ଆସିଛନ୍ତି ତ ସେ ଡାକିଥିଲେ ତାଙ୍କରି ଘରେ ଖାଇ ଦେଇେଇଥିଲି ଭାତ
ହଁ
ହୁଁ
କୋଉଠି ବୁଲିବାକୁ ଯାଇଏନା
ଯାଇନି କୁଆଡେ
ହୁଁ ଆଉ ମତେ କିଛି ପଚାରିବାନି
ତମର ଫେଟ କଣ ମାନେ ବୁ ବୁଲି କୋଉ
ମୋର ବି ସେମିତି ନାହିଁ ମୁଁ ଯୋଉ ଜଣେ ମତେ ନେଇକି ଯାଉଛନ୍ତି ମୁଁ ପଢେଇ ଯାଉଛି
ଯାଉ ସେଥିି ତ ଯାଉଛ ମୁଁ ତ ଘରୁ ବି ସାାରି ପାରୁନି
ପୂଜା ପର୍ ମୁଁ ଅପେକ୍ଷା କରୁଛି ପୂଜା ପର୍ବ ଆସିଲେ ଟିକେ ବାହାରିକି ଯିବି ଆଲେ ଆଉ କି ଥୋଳେ ନାାଇ ଟାଇମ ମିଳେନ
ଆସିବା ଆମ ଘରକୁ ରଜରେ ଆସିବା ଆମେ ସମସ୍ତେ ବୁଲିବା ଆମେ ସମସ୍ତେ ସାଙ୍ଗ ଯିବୁ ବୁଲିବୁ
ଓହଁ
ସେ
ଆଉ ତମ ଖାଇଲେ କଣ ଖବରେ
ମତେ ଖାଇବାଟ ମୋମୋଜ ଫେବରେଟ ମତ ଜଙ୍କ ଫୁଡ ରେ ସେଟା ମୋମସ୍ ମତେ ବହୁ ଫେଟ ଆଉ ଏମିତି ଖାଇବା ଜିନିଷ ମତେ ବିରିୟାନୀ ବହୁତ ପସନ୍ଦ
ହୁଁ ହୁଁ
ଜଙ୍କଙ୍କ ଫୁଡରେ ତମକୁୋଉ କୋଉ ଜିନିଷ ଅଧିକ ପସନ୍ଦ
ଜଙ୍କ ଫ୍ରୁଟ ସେମତିିନ ମତେ କେବଳ ଚୁବେ ପସନ୍ଦ ଲାଗେ
ଆ ଆଇସ୍କ୍ରିମ ଟା ତମକୁ କୋଉ ଫ୍ଲେର ଭଲ ଲାଗେ
ଚକଲେଟ ଫ୍ଲେବର ବହୁତ ପସନ୍ଦ
ହଁ ଆଉ ତମର
ମତେ ଭାନିଲା ଫ୍ଲେଭର ବହୁତ ଭଲ ଲାଗେ
ହୁଁ
ହଁ ଆ ଦେହ ଭଲା ଅଛି
ହଁ ଭଲ ଅଛି
ଘରରେ ହଁ ଆମର ଦେ ମୋର ବି ଦେହ ଭଲ ଅଛି ଆମ ଘରରେ ବି ସମସ୍ତଙ୍କ ଦେହ ଭଲ ଅଛି ତମ ଘରେ
ହଁ ସମସ୍ତେ ଠିକ ଅଛନ୍ତି
ରଜ ପାଇଁ ମେହେନ୍ଦୀ କୋଉଠି କୋଉ ଜାଗାକୁ ଯିବ ଲଗେଇବା ପାଇଁ କି ନିଜେ ଲଗେଇ ପାରିବ
ନାଇଁ ନିଜେ ସେ ଫୋନରୁ ଦେଖିକି ଲଗେଇ ଦିଏ ନହେଲେ ସାନ ମା ଅଛନ୍ତି ସିଏ ଲଗେଇ ଦିଅନ୍ତି ନ ହେନେ ମୋ ଭଉଣୀ ଲଗେଇଦିଏ ସାନ ଭଉଣୀ।
ହଁ।
ହଁ ଆମର ସବୁ ଆର୍ଟି ଅଛନ୍ତି ଘର ପାଖରେ।
ହ ଆମ ଘରେ ଏଠି କିଏ ବି ନାହାନ୍ତି ଆର୍ଟିଷ୍ଟ ମୋର ମନେ ହେଲା ମେହେନ୍ଦୀ ଲଗେଇଲେ ବହୁତ ମନ ଲାଗୁଚି ଏଥିରେ କିଏ ବି ନାହାନ୍ତି ମେହେନ୍ଦୀ ଲଗେଇବା ପାଇଁ ମୁଁ ହିଁ ନିଜେ ମୋତେ ଲଗେଇବା ଆସେ ମୁଁ ସମସ୍ତଙ୍କୁ ଲଗଉଛନ୍ତି ମେହେନ୍ଦୀ।
ଭଲ କଥା।
ରଜରେ ବି ଏତେ ହେଇଯିବେ ଲଗେଇବା ପାଇଁ ଲୋକ ସବୁ ମୋ ହାତ ବିନ୍ଧିବ ପୁରା।
ମୋତେ ବେଶୀ ଟିକେ ଲଗେଇଦବ।
ହଁ ହଁ ମୁଁ ଲଗେଇଦେବି ଯାଇକି ଡିଜାଇନ ଟା ବାଛିକି ରଖିଥାଅ ମୁଁ ଯିବି। ଲଗେ଼ଇ ଦେବି। ଆଉ କେବେ ତମେ ପିକନିକ ଫିକନିକ ଯାଇଥିବ ସେ କଥା ସବୁ କହୁନ।
ହଁ ପିକନିକ ଯାଇଚି ଯାଇଥିଲି ନବମରେ ଯେତେବେଳେ ପଢ଼ୁଥିଲି ସେତିକା ବେଳେ ଯାଇଥିଲି ବାଲେଶ୍ଵର ଯାଇଥିଲି।
କେମିତି ଲାଗିଲା ସେଠି ସେ ସବୁ କହୁନ।
ହଁ ବାଲେଶ୍ଵରରେ ତ ପଞ୍ଚଲିଙ୍ଗେଶ୍ଵର ଅଛି ଆଉ ରେମୁଣାରେ କ୍ଷୀରଚୋରା ଗୋପୀନାଥ ଆଉ ବହୁତ ଜାଗା ଅଛି ବହୁତ ଭଲ ଲାଗିଲା ସେଠି ତ ପିକନିକ ଯିବ ମାନେ ସେଠି ଭଲ ଲାଗିବନି କଉ ଜାଗା ଖରାପ ଲାଗିବ ନା। କେବଳ ଯାଇଥିଲି ଯେ ରେମୁଣା ଯୋଉ କ୍ଷୀରଚାର ଗୋପୀନାଥ ସେଠିକି ଯାଇପାଇଲୁନି କାହିଁ କି ନା କରୋନା ଲକଡାଉନ ହେଇଯାଇଥିଲା ନା। ସେଥିଲାଗି କି ସେମାନେ ସେଇ ବର୍ଷ ଲକଡାଉନ ସରିଥିଲା ତ ସେମାନେ ଛାଡିଲେନି। ବନ୍ଦ ଥିଲା ଗେଟ ବନ୍ଦ ହେଇଯାଇଥିଲା। ଆମ ଟିକେ ଲେଟ ହୋଇଯାଇଥିଲା ଗେଟ ବନ୍ଦ ହେଇଗଲା ଆଉ ପଞ୍ଚଲିଙ୍ଗେଶ୍ଵର ସେମିତି ଯାଇଥିଲୁ ପାହାଡ ଉପରେ ଯାଇଥିଲୁ ସେଠି ବି ଲେ ହଉଛି ଗେଟ ଖୋଲିଲେନି ଖାଲି ସେମିତି ତଳ ଉଁ ଓ ଉପରେ ଠିଆ ହେଇକି ତଳକୁ ଦେଖିଲୁ ଠାକୁର ଅଛନ୍ତି ନା ସେଇଠି ପାଣି ପୁରା ସୁଅ ଚାଲିଥିବ ସେଇଠି ପାହାଡ ଉପରୁ ପାଣି ପଡୁଥୁବ ଠାକୁର ସେଇ ପାଣି ଭିତରେ ଅଛନ୍ତି। ଦେଖାଗଲା।
ତମେ ବହୁତ ବଢିଆ ଜାଗାକୁ ଯାଇଥିଲ। ମତେ ଶୁଣିଲେ ବିି ବହୁତ ଭଲ ଲାଗେ।
ତମେ ବି ଯାଅ ବୁଲିକି ଆସିବ।
ହୁଁ ହୁଁ ହୁଁ ମୁଁ ବି ଯିବି ମୁଁ ବି ଗୋଟେ ଥର ପିକନିକ ଯାଇଥିଲି। ଟିଉସନ ଠାରୁ ଯ ଯାଇଥିଲି ଟିଉସନ ରେ ସାର୍ ଗୋଟେ ଟ୍ରିପ୍ ତିଆରି କରିଥିଲେ ଆମେ ସବୁ ସାଙ୍ଗ ମାନ ଯାଇଥିଲେ। ସେଟା ବସ ରେ ସେଟା କୁର୍କୁରେ ଚକୋଲେଟ କୋଲ୍ଡ ଡ୍ରିଙ୍କ ଏସବୁ ନେଇକି ଯାଇଥିଲେ ଆମେ ଖାଇ ଖାଇକି ଯାଉଥିଲୁ। ଆଉ ସାର୍ ସବୁ ଅରୁଆ ଭାତ ଡାଲି ପାଇସ୍। ଆଉ ପନିର ପନିର ଭେଜ ଏ ଭଜା ତିଆରି କରିଥିଲେ। ସେଇଟା ଆମେ ସବୁ ଖାଇଲୁ। ସେଟା ବୋହୁତ ବୟ ଦି ତିନି ଜାଗାକୁ ଯାଇ ଯାଇଥିଲୁ ଗୋଟେ କୋଣାର୍କ ମନ୍ଦିର ଯାଇଥିଲୁ ପୁରୀ ଯାଇଥିଲୁ। ଦି ତିନି ଦିନ ପରେ ଆସ ହେଲୋ।
ଆଚ୍ଛା।
ସେଟାରେ ବୋହୁତ ମ ଝର୍ଣା ଝା ଦେଖିଲେ ଭୋଉତ ମଜା ଆସେ ସେଟାରେ ଗାଧୋଇବାକୁ ଦେଲେନି। କହିଲେ ନାଁ ନାଁ ଏ ଝରନାରେ ଗାଧେଇବେନି ମନା କରିଦେଲେ ଅଲଗା ନଥିଲା ସେଥିପାଇଁ ଆମେ ସେଠାରେ ଗାଧେଇଲୁନୁ ଅଲ୍ ଅଲଗା ଜାଗାରେ ଯାଇକି ଦେଖିଲଉଁ ଆଉ ପୁରୀରେ ବି ଭୋଉତ ମଜା ଆସିଥିଲା। ପୁରୀରେ ପୁରୀ ଯେତେବେଳେ ପାଣି ଅଛି ଆମେ ସମସ୍ତେ ପଡିଯାଉଚନ୍ତି। ତେ ଜୋରୁ ପିଟି ଧରା ଦେଇଗଲେ ସେ ପାଣି ସବୁ ପୁରୀ ଏତେ ବଡ ସମୁ ଥରୁ ଦେଖିଲେ ଭୋଉତ ମଜା ଆସେ।
ଆମେ ସେମତି ବାଲେଶ୍ଵର ଯୋଉ ଯାଇଥିଲୁ ସେଠିକି ଯାଇଥିଲୁ ଚାନ୍ ଉଁ ଚାନ୍ଦିପୁର ଯାଇଥିଲୁ ସେଠି ବି ପାଣି
ହୁଁ ଏତେ ଜୋରୁ ଆସେ ପାଣି! ହଁ
ଚାନ୍ଦିପୁରରେ ବୋହୁତ ସ୍ଲୋ ପାଣି ଆ ଆ ସିଏ ଯେତୋଳେ ଜୋସରେ ଆସିବ ପୁରା ମାନେ କାଦୁଅ ଫାଦୁଅ କରିଦବ।
ହୁଁ ଡ୍ରେସ୍ ପୁରା ବାଲି ବାଲି ହେଇଯାଇଥିଲା ପୁରୀରେ ସେ ବାଲିରେ ଚୁ ଟି ଏଇ ବି ସବୁ ଅ ବାଲି ସବୁ ପଶି ଯାଇଥିଲା ଦେହରେ ବି ବାଲି ସବୁ ପଶି ଯାଇଥିଲା। ଆମେ ସେଥିରେ ସମସ୍ତେ ଗାଧେଇଲୁ ଗାଧେଇକି ଗୋଟେ ଚେଞ୍ଜିଙ୍ଗ ରୁମ୍ ଥିଲା ସେଠିକୁ ଗଲୁ‌। ‍‌‍‌ ଚେଞ୍ଜିଙ୍ଗ କଲୁ। ରାତିରେ ଯାଇକି ଗୋଟେ ହଟେଲରେ ବସିକି ଆମେ ସମସ୍ତେ ଖାଇନୁ।
ହ
ଏମତି ମୋ ବାପା ମତେ କୋଉଠି ଛାଡିବେନି ଯେବେ ଛାଡିବେ ତୁ ଦେ ସେଇ ଟ୍ରିପ ତ ମୋର ଭୋଉତ ଭଲ ଥିଲା ଆଉ ମୁଁ କୋଉଠି କେବେ ବି ଯାଇନି ପିକନିକରେ ଆଉ ମୋ ସାଙ୍ଗମାନେ ଯାଉଛନ୍ତି ମୁଁ କେବେ ବି ଯାଇନା।
ମୁଁ ଚାର ଥର ଯାଇଚି। ବାଲେଶ୍ଵର ଦି ଥର ଯାଇଚି ଆଉ ଯେତୋଳେ ଥି କ୍ଲାସରେ ପଢ଼ୁଥିଲି ତୃତୀୟ ଶ୍ରେଣୀରେ ପଢୁଥିଲି ଯାଇଥିଲି ବାଲେଶ୍ଵର ଟିଉସନରୁ। ଉଁଅ ତାପରେ ଏ ନବମ ଶ୍ରେଣୀରେ ବାଲେଶ୍ଵର ଯାଇଥିଲି।
ଉଁ।
ଏ ବରମପୁର ଯାଇଥିଲୁ। ଆଉ ତାପରେ ହୋଉ ଚି ଏବେ କଲେଜରେ ଯାଇଥିଲୁ ରାଉଲକେଲା ଯାଇଥିଲୁ।
ହୁଁ।
ପୁରା ଗୋଟେ ରାତି ମା ନେ ଅନିଦ୍ରା ସେ ଯୋଉ ହାଲତ ଖରାପ।